ଆଉ କହିବା ପାଇଁ ଭଲ ଅଛି କି?
ହଁ ଭାଇ ଏବେ ତ ଆସିଲି ଖାଇକି ଖାଇକି ବସିଛି ଆଉ।
ଆଉ ତୋର ସବୁ ଦେହ ପାହ ଭଲ ତ?
ହଁ ଭଲ ଅଛି ଆଉ କଣ ଏ ବାହାରି ଦେଶରେ ତ ଆସିକି ରହିଲି ଆଉ। ହଁ ଦେହ ପାହା କଣ କାମ ହାତ କାମ କରି କରି ତ ଦେହ ହାତ ବଥେଇ ଯାଉଛି।
ହୁଁ ଆଚ୍ଛା ଆଚ୍ଛା ଆଉ ମୁଁ କଣ କହୁଥିଲି ଯେ ତମ ଘରକୁ ଏବେ ବୁଲିବାକୁ ଯାଇଥିଲି ଆଉ ତୋ ବାବାର କଣ ଦେହ ଖରାପ ଅଛି ବୋଲି ଶୁଣିଲି। ସେଥିପାଇଁ ଯାଇଥିଲି ତ ମୁଁ କହୁଛି ଗାଁକୁ ଆସ ହେରି। ତାଙ୍କର ଦେହ ଫେହ ଖରାପ ହେଲାଣି କେତେବେଳେ କଣ ଅସୁବିଧା ହବ ତୁ ଗାଁରେ ଥିଲେ ଟିକେ ଭଲ ହବ ଆଉ।
ଆରେ କଣ ହେଇ ଛି କି ଆଉଁ ସେ ସାନ ପିଲା ନାହିଁ କି ମୁନା?
ଆରେ ସେଇ ଅଛି ସେଇ କଣ ଜାଣୁଛି କିରେ ସେଇ ଯେ ପିଲା ଲୋକ ଟା। ସେଇ ତ ଶୋଇଥିଲେ ତାକୁ ଉଠେଇଲେ ବି ଉଠୁନି। ସେଇ ବହୁତ ଛୋଟ ପିଲା ସେଇ ବିଷୟରେ କିଛି ଜାଣିନି। ତାପରେ ପଇସା ପତ୍ର ବି ଟିକେ ଅସୁବିଧା ଅଛି ତ ବାବା କହୁଥିଲେ ମତେ। ତୁ ତ ଏମିତିରେ ବାହାରେ ପଇସା ପତ୍ର କମାଉଛୁ। ତ ଗାଁକୁୁ ଆସେ ତାଙ୍କ ପାଖରେ ରହିଲେ ତାଙ୍କୁ ଟିକେ ସାହସ ମିଳିବ।
ଆରେ ମୁଁ ଯାଇଥାନ୍ତି ଯେ ଆଉ ଦେଖୁଛୁ ତ ମା ମାସ ଅଧା ହେଇକି ଅଛି। ମାସ ଅଧା ହେଲେ କାମ କରିଛି ଯେ ଯେତେବେଳେ ପନ୍ଦର ଦିନ ଆଉ ପନ୍ଦର ଦିନ କାମ ନଗଲେ ପଇସା ତ ସେଇ ଦବନି ଆଉ ପନ୍ଦର ଦିନ ଟିକେ ତୁ ତ ଗାଁରେ ଅଛୁ ଆଉ ମ୍ୟାନେଜ୍ କରିଦେ ପନ୍ଦର ଦିନ ପନ୍ଦର ଦିନ ପରେ ମୁଁ ତାହେଲେ ଯିବି ଆଉ।
ଆରେ ମୁଁ ତ ଥିଲେ ତୋତେ ଏତେ ଅସୁବିଧା ପଡିନଥା ମୁଁ ତ କାଲି ଯାଉଛି ହେରି ନା ବେଙ୍ଗାଲୋରୁ କାରଣ ମୋ ସାଙ୍ଗଟା ବି ସେଇଠି ଅଛି। ମୋର ବି ତିନି ମାସର ପେମେଣ୍ଟ ହୋଲଡ ହେଇଯାଇଛି। ତ ମତେ ସେଇକି କହିଛି ଦି ଦିନ ଭିତରେ ଆସେ ନହେଲେ ମୋର ବି ପଚାଶ ହଜାର ଟଙ୍କା କାଟିଦବ। ତ ମୁଁ ପଚାଶ ହଜାର କୁ ଦେଖିବି ନା ତୋ ବାବା କୁ ଦେଖିବି ତୁ ତ ଏମିତିରେ ବେଶୀ ଦୂରରେ ବି ନାହିଁ। ଗୋଟେ ଦିନରେ ଫ୍ଲାଇଟ ରେ ବସିଲେ ଆସିପାରିବୁ ତୁ ନିଜେ କହ। ତୁ ତ ଆସିପାରିବୁ ସୁବିଧାରେ ମୁଁ କ ପଚାଶ ହଜାର ଛାଡ଼ିଦେବି।
ହଁ ସେମିତି କିଛି ହେଲେ ତୁ ଯୋଉ ଏବେ ଘରକୁ ଯାଇ ଥିଲୁ ମାନେ ବାବାଙ୍କର କଣ ଦେହ ଖରାପ ଅଛି କିଛି ଜାଣିଲୁ କି?
ଆରେ ନାଇଁ ମୁଁ ଆଉ ଏତେ ପଚାରିଲିନି କାରଣ ତାଙ୍କେ ଟିକେ କାନ୍ଦୁଥିଲି ତ ମୁଁ ଏତେ ପାରି ରିବାକୁ ମତେ ଭଲ ଲାଗିଲାନି। ତାଙ୍କେ ମୋତେ ଡାଇରେକ୍ଟ କହିଲେ ଯେ ମୋ ବାବୁ କଲ୍ କରିବେ ସେଇ ଗାଁକୁ ଆସିବ ମୋତେ ଟିକେ ଭଲ ଲାଗୁନାହିଁ କେତ ଳ କଣ ହବ ସେଥିପାଇଁ ତୋତେ ମୁଁ ଡାଇରେକ୍ଟ କଲ୍ କରୁଛି ଏଥରେ ଘର ବାହାରେ ଅଛି ତ ଯାହା କଥା ହେଇସାରିଲା ପରେ ଘରକୁ ଯାଇକି କହିବି ତୁ କଣ କହିଲୁ।
ହେଲେ ତାହେଲେ ମୁଁ ଘରକୁ କଲ୍ କରିକି ନହେଲେ କହିଦେବି ଆଉ ତାହେଲେ ତୁ ତ ବାହାରୁ କୁ ଚାଲିଯିବୁ ହେଲେ ବିକାଶ ତ ଗାଁରେ ରହିବ ନା। ତାକୁ ଟିକେ କହିଲେ କଣ ସେଇ ସହଯୋଗ କରିବ କି।
ଆରେ ତାକୁ କହିବାଠୁ ନ କହିବାଟା ଭଲ କାରଣ ସିଏ ତ ତା ବାପା ମା ଙ୍କୁ ବି ଦେଖୁନାହିଁ। ତାଙ୍କର ତ ଏମିତିରେ ଘର ଭଲ ନାହିଁ। ତ ସେଇ ତୋର କି ସାହାଯ୍ୟ କରିବ ଆଉ ମୁଁ କହୁଥିଲି ଯେ ସେଇ ସମୀର କୁ କହୁନୁ ସେଇ ତ ଆସିବ ବୋଲି କହୁଥିଲା।
ଆରେ ହଁ ତାକୁ ବି କହିଥିଲେ ହେଇଥାନ୍ତା ଯେ ଦେଖୁଛୁ ମାନେ ଯୋଉ ମୁଁ ଗାଁ ରେ ଥିଲି। ତାର ମୋର ଟିକେ ମଝିରେ ଝଗଡା ହେଇଯାଇଥିଲା ସେଇ ଯଦି ସେ ରାଗ ରଖିକି ଯଦି ଦି ନ ଉଠେଇଲେ କଲ୍ ନ ରିସିଭ୍ କଲା ବୋଲି ତ ସେମିତି ଆଉ।
ଆରେ ମୁଁ ନାଇଁ କି ମୁଁ ଯାଇକି ସେଇଠୁ ପଚାଶ ହଜାର ଟଙ୍କା ଉଠେଇକିରି ଆସିଥାନ୍ତି ହେରି। କିନ୍ତୁ ଟ୍ରେନ୍ଟ ରେ ଗଲା ବେଳେ ବହୁତ୍ ଅସୁବିଧା ହଉଛି ଭାଇ। ମୁଁ ତ ଜି ଗଲା ବେଳକୁ ହିଁ ମତେ ମରିଗଲା ଭଳି ଲାଗୁଛି ତ ମୁଁ ଯିବି ଦୁଇ ଦିନ ଭିତରେ ପୁଣି ଆସିବେ ଏଇଟା ତ ମତେ କାଇହିଁ ସମ୍ଭବ ଲାଗୁନି। କାରଣ ଦେଖେ ମୁଁ ଏବେ ଟ୍ରେନରେ ଯିବି ଗଲା ବେଳେ ବହୁତ ଧକ୍କା ରେ ଯିବି। ତାପରେ ଦୁଇ ଦିନ ଲଗାତାର୍ ଯାତ୍ରା କରିବି। ତାପରେ ମୁଁ ଗଲେ ସେଠି ଟିକେ ରେଷ୍ଟ କରିବି କମ୍ପାନୀକୁ ବି ଯିବି। ତାପରେ ପଇସା ଉଠେଇକିରି ଆସିଲା ବେଳେ ମୋତେ ତିନି ଦିନ ଲାଗିବ। ପୁଣି ଆସିଲା ବେଳକୁ ଆଉ ଦୁଇ ଦିନ ଲାଗିବ। ଗାଁରେ ଆହୁରି ଗୋଟେ ଦିନ ରେଷ୍ଟ କରିବି ଛଅ ସାତ ଦିନ ହେଇଯିବ। ତ ସେ ଛଅ ସାତ ଦିନ ଭିତରେ କଣ ହବ କିଛି କହିହବନି ପରିବାରର। ସେଥିପାଇଁ କହୁଛି ତୁ ହିଁ ଆସେ।
ହଁ ସେମିତି ହିଁ କରିବି ଏତେ ଦିନ ଯାଇ ତୁ ବାହାରେ ଥିଲୁ ମୁଁ ଗଲା ପର୍ଯ୍ୟନ୍ତ ମାନେ ସମୀର କୁ ଟିକେ ରିକ୍ୱେଷ୍ଟ କରିବି କହିବି ଆଘର କଥା ଭୁଲି ଯା। ଆଉ ଦେଖେ ବାବାଙ୍କ ଦେହ ଖରାପ୍ ଅଛି ଆଉ ଯାହାହେଲେ ଟିକେ। ସହଯୋଗ୍ କରେ ବୋଲି କହିବି ଆଉ।
ଆରେ ହଁ ସାଙ୍ଗସାଥି ବିଷୟରେ ଏତେ କିଏ ଭାବିବନି ତୁ ଗୋଟେ ଥର କଲ୍ କଲେ ସେଇ ଖୁସିରେ କହିବ କଁ କଲ୍ କଲା ଆଜି ମଁ ଟିକେ ମାଡଗୋଳ ହେଇକି ବି। ତ ଏମିତି ସାଙ୍ଗସାଥି ସମ୍ପର୍କରେ ଏମିତି ସେମିତି ସବୁ ହୁଏ ତାପରେ ପରିବାର କଥା ଥା ଉଠିଲେ ସାଙ୍ଗସାଥି ସବୁଠୁ ଫାଷ୍ଟ ଠିଆ ହୁଅନ୍ତି ନା ସେମିତିରେ ବି।
ହଁ ଆମ ସାଙ୍ଗସାଥି ବି ମାନେ ଗାଁରେ ପୁରା ହୁଁ ଚାଞ୍ଚଲ୍ୟରେ ଅଛି କାରଣ ଯୋଉଠି ବି ଯାହା ବିି ସାଙ୍ଗସାଥି ର ଅସୁବିଧା ହୁଏ ଆମେ ଯାଇ ଠିଆ ହଉନା ସେଥି ପାଇଁ ଆଉ କିଛି ଅସୁବିଧା ହବନି ବୋଲି ଭାବୁଛି।
ହେଲେ ତୁ ତ ଏଥର କହୁଥିଲୁ ଯେ ଦୁର୍ଗା ମେଢରେ ତୋର ସବୁ ଦାୟିତ୍ୱ ନେଇଥାନ୍ତୁ। ତୁ ତ ଏମିତିରେ ଗାଁକୁୁ ପଳେଇ ଆସିବୁ ତୋ ପାଖରେ ଆଉ ପଇସା ପତ୍ର କିଛି ରହିବ ନାହିଁ। ଆଗକୁ କେତେ ଟଙ୍କା ମେଡିକାଲ ରେ କଣ ଖର୍ଚ ହବ କିଛି ଫରକ ପଡିବନି। ମାନେ ବହୁତ୍ ହେବାର ବି ଚାନ୍ସ ଅଛି ତ ମତେ ଯାହା ଲାଗୁ ତୁ ଆଉ ଦୁର୍ଗା ମେଢରେ ଏଥର ସମ୍ଭଳି ପାରିବୁନୁ ଦାୟିତ୍ୱ
ଆରେ ମୁଁ ନ ସମ୍ଭାଳିଲେ କଣ ହେଲା ତୁ ତ ଅଛୁ ନା ତୁ ତ ଏବେ କହୁଛୁ ନା ତୋର କଣ ପଚାଶ ହଜାର ଉ ଠିବ ତାପରେ କାର୍ତ୍ତିକ ବି ଅଛି କାର୍ତ୍ତିକ ର ବି ମାନେ ପେମେଣ୍ଟ ଫେମେନ୍ଟ ସେଇ ଉ ଠେଇକି ରଖିଛି।
ଆରେ ସତ କଥା ଯେ ମେଢରେ ଆମର ମିନିମମ୍ ତିନି ଚାରି ଲକ୍ଷ କଥା ସରିବ। ତ ମୋର ପଚାଶ ହଜାରରେ କଣ ହେଇଯିବ ଅଧିକ ହେଲେ ଅଧିକ କୋଡିଏ ତିରିଶ ହଜାର ଟଙ୍କା ଦବ। ତୁ ତ ଚାରି ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ନେବୁ ବୋଲି କହୁଥିଲୁ। ତ ଆମକୁ ଗୋଟେ କଣକୁ ବି ହବନି ତୁ ପଇସା ଯେତିକି କହିଲୁ
ତାପରେ ଆମେ ଯେମିତି ପ୍ରତିବର୍ଷ କରୁଥିଲେ ମ ମନ୍ତ୍ରୀ ମହୋଦୟକୁ ମାନେ ନିମନ୍ତ୍ରଣ ପତ୍ର ଦେଇ ଡାକିବା ତାଙ୍କୁ ଟିକଏ କହିବା ଏ ବର୍ଷ ବହୁତ ଅସୁବିଧା ଅଛି ଆମ ଅନୁଷ୍ଠାନର ତାଙ୍କେ ଯାହା ଯୋଗଦାନ କଲେ ମାନେ ସହଯୋଗ କଲେ ସେଇ ପଇସାରେ କରିବା ଆଉ ଦେଖ ଖୁବ ମାନେ ପରିସ୍ଥିତି ଅନୁସାରେ ସବୁ କରିବାକୁ ପଡୁଛି ନା
ଆରେ ନାଇଁ ମୁଁ ଭାବୁଛି ଏଥର ସେଇ ସରପଞ୍ଚ କାହାକୁ ଡାକିବାନି। କାରଣ ସେମାନେ ଆସିଲେ ବେଶୀ କଣ ହଉଛି କି ତାଙ୍କ କଥା କୁ ଧରିବା ଟା ହିଁ ଭୁଲ ଠିକ ଅଛି। ମୁଁ କଣ କହୁଥିଲି ଯେ ତୁ ଯଦି ନ ଦେଇେ ପାରୁ ମୁଁ କୋଉଠୁ ଋଣ ଆଣିବି ହେରି ପୁଣି କାମକୁ ଗଲେ ସୁଝିଦବୁ ଆଉ
ନାଇଁ ମାନେ ମୁଁ କଣ କହୁଥିଲି ଯେ ମାନେ ଆମ ଗାଉଁଳି ଋଣ ତ ଠିକ ଅଛି ମାନେ ଯଦି ତୁ ଭାବୁଥିବୁ କି ମାନେ ଫୋନ ରୁ କୌଣସି ଅନଲାଇନ୍ ଯଦି ଋଣ ଆଣିବୁ ମାନେ ଫ୍ରଡ଼୍ ହେଇଥାଉଛି ନା ଅଧିକାଂଶ ସେଥିପାଇଁ ମୁଁ କହୁଛି ନିଯେ ଯଦି ଗାଉଁଲି ଋଣ କିଏ ଦିଏ ତ ଆଣେ ଫୋନ୍ ରୁ ଋଣ ଆଣିଲେ ଅସୁବିଧା ଅଛି ଆଉ
ଆରେ ମୁଁ ଗୋଟେ କଥା କହୁଛି ଶଣେ ମୁଁ କହୁଥିଲି କି ଏମିତି ଦୁର୍ଗା ମେଢରେ ବହୁତ ସାଟ୍ ପ୍ୟାଣ୍ଟ ଆମର ଗୃପ୍ ସାର୍ଟ ହବ ତ ସେଠି ପୁଣି କମ ପଇସାରେ ବହୁତ ବହୁତ ଭଲ ଭଲ ସାର୍ଟ ପ୍ୟାଣ୍ଟ ମିଳୁଛି ତ ମୁଁ କହୁଥିଲି ମୁଁ ଏଇଠୁ ପଠେଇଦେବି ଇଣ୍ଡିଆ ରୁ ପଇସା ତୁ ସେଇଠୁ ଭଲ ଭଲ ସାର୍ଟ ଦେବୁ ଆଉ ମୁଁ ସବୁ ସାଇଜ ଫାଇଜ୍ କରିଦେବି ସମସ୍ତଙ୍କୁ ପଚାରିକିରି ସେଠି କଣ କହୁଛୁ?
ହଁ ଯଦି ମାନେ କହିବୁ ସବୁ ସାଇଜ ଫାଇଜ ଯଦି କହିବୁ ବଲେ ମୁଁ ନେଇଯିବି ମାନେ କିଛି ଅସୁବିଧା ନାହିଁ ମାତ୍ର ମୁଁ ଯିବାର କିଛି ଦିନ ପୂର୍ବରୁ କହିବୁ କାରଣ ମତେ ଲାଇସେନ୍ସ କରିବାକୁ ପଡିବ ନା।
ହୁଁ ହୁଁ ସତ କଥା ମୁଁ ତ ସେଇଟା ଜାଣିଛି ମୁଁ ତ ଆଗରୁ ହିଁ କହିବି। ଆଉ କେତେ ଦିନ ପରେ କହିଥାନ୍ତି ଏବେ ତ କଲରେ ଥିଲୁଁ ସେ ମନେ ପଡିଗଲା କହିଦେଲି। ଆଉ ମୁଁ କହୁଛିି କଥିଲି ସେଇଠୁ ଆଣିବା ନହେଲେ ଆମର ସେ କାର୍ତିକ ଭାଇ କହିବା ସେଇ ଆଣିବ ଆଉ ପୁରସମପୁରରୁ ଆଉ।
ହଁ ସେଇ ଡ୍ରେସ କଥା ତ ଯିଏ ବି ଆଣିବ ମାନେ ମୁଁ କଣ କହୁଥିଲି କି ଆମର ତ ଦୁର୍ଗା ମେଢର ଆର ବର୍ଷର କିଛି ଚାନ୍ଦା ବଳିକିଥି ଥିଲା ମାନେ ଯୋଉ ଋଣ ବୁଲା ହେଇଥିଲା ଗାଁ ରେ ମାନେ ସେ ଋଣ ପଇସା କିଏ ନେଇଛି ଆଦାୟ କରିଲ କି?
ଆରେ ହଁ ସେଟା ଚାଳିଶ ପଚାଶ ହଜ ଟଙ୍କା ବଳଗି ଥିଲା କଳନ୍ଦର କୋଡିଏ ତିରିଶ ହେଇଛି। ଏମିତି ହେଇଛି ଆଉ ସେଟା ଖାଲି ମୂର୍ତ୍ତି ପାଇଁ କାଫି ହେଇଯିବ।
ହଁ ହଁ ହେଲେ ମୂର୍ତ୍ତି ପାଇଁ ଅସୁବିଧା କିଛି ନାହିଁ ଯାହା ଡେ କୋରେସନ ଆଉ ମାନେ ଆମର ଯୋଉ ବାଦ୍ୟ ଯନ୍ତ୍ର ଯାହା ଆସିବ ଆଉ।
ଏମିତି ଆଉ। ଭୋଜି ଭାତ ପାଇଁ ଯାହା ଲାଗିବ ଆଉ ମେଳା ଫେଳା ତ ହବ ନିଶ୍ଚିତ ଭାବରେ।
ଆଉ ମୁଁ କଣ କହୁଥିଲି ଯେ ଆମର ତ ଏମିତିରେ ପରମ୍ପରା ଅଛି ମହାପୁରୁଙ୍କ ପାଖରେ ହୁମ ହବ। ହୋମ ହେଲେ ସବୁ ପୂଜା ହବ ଶହେ ଆଠ ଦୀପ ଲାଗିବ। ଆଉ ଅଠଟା ହୋମ କୁଣ୍ଡ ହବ। ଏମିତି ବହୁତ କିଛି ଅଛି ତ ସେଥିରେ ଅଧିକ ପଇସା ଖର୍ଚ୍ଚ ହବ। ତାପରେ ଆମର ଆର୍ଥର ଟେଣ୍ଟ କରିଥିଲେ ଯେ ବହୁତ ଖରାପ ଟେଣ୍ଟ ହେଇଥିଲା ମେଘ ପବନରେ ଉଡେଇ ଦେଇଥିଲା। ଏଥର ବି ବହୁତ ମେଘ ଅଛି। ତ ମୁଁ ଭାବୁଛି ଗୋଟେ ଭଲ ଟେଣ୍ଟ ଆଣିବା ଯେମିତି ଯେତେ ମେଘ ହେଲେ ବି ଉଡେଇବନି। ପବନ ହେଲେ ବି କିଛି ହବନି ନା କଣ କହୁଛୁ?
ହଁ ସେମିତି ହିଁ କରିବା ହେଲେ ଏଥର ହୋମ ପୂଜାରେ କିଏ ବସିବ ବୋଲି ଭାବୁଛୁ?
ହଁ କାହାକୁ କହିବା ଯିଏ ଅଧିକ ଦାନ ଦବ ତାକୁ କହିବା ଆଉ ଆଉ ମୁଁ କହୁଥିଲି ଏବେ ତ ବହୁତ ଖରାପ ହଉଛି ମତେ ଯାହା ଲାଗୁଛି ଆଉ ଦୁଇ ଦିନ ବଲା ବକୁ ଏ ଏ ପବନ ହବ ଯେ ଆଉ ଗାଁ ରେ ଲାଇଟ୍ ବି କଟିଯିବ ଦୁଇ ଦିନ ପର୍ଯ୍ୟନ୍ତ।
ଆଉ ମୁଁ ତ ବାହାରେ ଅଛି ଦେଖି ଆଉ ପୂଜା ବି କମ ସମୟ ରହିଲା। ତୁ ସବୁ ପିଲାମାନଙ୍କୁ ଏକତ୍ରିତ କରିକି ଆଉ ସବୁ ମାନେ ବାଉଁଶ ପାଉଁଶ ସବୁ ହାଣାହାଣି କରିକି ମେଢ ଠିଆ କର।
ଆରେ ମୁଁ କହୁଛି ଯେ ଏତେ ତୁ ଧ୍ୟାନ ଦେହନା କାରଣ ଆମେ ସେ ଟେଣ୍ଟ ବାଲାକୁୁ ଦୁଇ ଲକ୍ଷ ତିନି ଲକ୍ଷ ଦେଇଦବା। ସେ ସବୁ କାମ କରିବ ଏଇଠି ଯେଠେ କରିବ ସେଇ ବାଉଁଶ ପୋତିବ ସେଇ ବାଉଁଶ ଆଣ ଆ ସେହି ରୋଡ଼ ଖୋଳିବ। ସେଇ ମହାପୁର ପାଇଁ ସବୁ କରିବ ଆଉ ତାକୁ ଦଶ କୋଡିଏ ହଜାର ଅଧିକ ଦେଲେ। ସିଏ ଯେମିତି ମେଘ ପବନରେ ବି କିଛି ହବନି ସେମିତି ଯୋଜନା କରିକି ବି ଦବ।
ତାହେଲେ ଆହୁରି ଭଲ କଥା ମାନେ ପିଲାଙ୍କୁ ସବୁ ଚାନ୍ଦା ଆଦାୟ କରି ତୁ ମାନେ ଟେଣ୍ଟ ବାଲାକୁ ଆଡ଼ଭାନ୍ସ ଦେଲେ ସେଇ ତାର କାମ ଆରମ୍ଭ କରିଦେବ ନା କଣ କହୁଛୁ?
ଆରେ ହଁ ସେଇଟା ବି ତ ଆମ ଭାଇଟା ଏକା ସମ୍ପର୍କରେ ଭାଇ ହିସାବ ହବ ତାକୁ ଆଡଭାନ୍ସ ନଦେଲେ ବି ସେ ସବୁ କରିଦବ। ସିଏ ତ ସବୁ ମହାପୁରୁ କାମରେ ବି ଆଗୁଆ ଅଛି ତ ସେଇ କଥାର କିଛି ଟେନସନ ନାହିଁ। ବାକି ଆମର ଖାଲି ରହିଲା ଯେ ଆମେ କେମିତି ତାକୁ ଯେତେ ଜଲଦି ହବ ସେତେ ଜଲଦି ଯୋଜନା କରିକି ପଇସାଟା ଦେଇଦବା।
ଯେତେ ନିଜର ହେଲେ ବି ମାତର ପଇସା ଟା ଯାହା ହେଲେ ବି ବଡ ନା ତାକୁ କୁ ଯଦି ଆଜି ଆମେ ଲେଟରେ ପଇସାଟା ଦେବେ ବଲେ ତାର ଭରସା ଯାହା ହେଲେ ହେଲେ ଭାଙ୍ଗିଯିବ ଆମ ଉପରେ ସେ ଏଇ ବର୍ଷ- କରିଦେଲେ ବି ଆର ବର୍ଷକୁ ଆମ ପାଖକୁ ଆଉ ଠିଆ ହେବନେଲି ମୁଁ ଭାବୁଛି ସେଥିପାଇଁ କହୁଥିଲି। ଆଡ଼ଭାନ୍ସଟା ଦେଇଦେଲେ ଭଲ ଆଉ
ନାଇଁ ସେମିତି କିଛି ନାଇଁ ତାର କାମ ସରିଲା ଭିତରେ ଆମେ ତାର ପଇସା ଦେଇଦେଲେ ସେ କିଛି ବି କହିବନି ଏମିତିରେ ବି ମହାପୁରୁକୁ ଆମର ସିଏ ଆଗୁଆ ସବୁଦିନ। ତାର ଟଙ୍କା ଟା ବି ନଦେଲେ ବି ସେ ଖୁସି। ତା ମାନେ କାରଣ ଆମେ ଦେବାନି ନା କଣ ଏଇ ବର୍ଷ ଯଦି ନଦବା ସିଏ ଆର ବର୍ଷକୁ ଟିକେ ପଛଘୁଞ୍ଚା ହବ। ତ ଆମ ଟିକେ ସେତିକି ଦରକାର ବି ନାହିଁ। ଆମର ସେମିତି ଅସୁବିଧା ବି ନାହିଁ ଯେ ଆମେ ତାଙ୍କୁ ପଇସା ଦବାନି।
ହଁ ମୁଁ ସେଇ କଥା ଏକା କହୁଛି ଆଉ ହଁ ଦେଖେ ମାନେ ତୋ ତ କହୁଛୁ। କଣ ପରିଚୟ ହେବ ବୋଲି ତାକୁ ଦେଖେଇ ତୁ କହିକି କରେ ଆଉ
ହଁ ହଁ ମୁଁ ଭାବୁଥିଲି ଏଥର ଦୁର୍ଗା ମେଢରେ ଟିକେ ଭଲ ଭୋଗ କରିବା। କାରଣ ସବୁ ବର୍ଷ ଭଲ ଭୋଗ ହଉଛି ହେଲେ ମୁଁ ଭାବୁଛି ଏଥର ଭା ତ ଗୋଟେ ବାଡିଆ ଡାଲମାଟା କରିବା କାରଣ ଏଇଟା ଦୁର୍ଗା ମହାପ୍ରଭୁଙ୍କର ଗୋଟ ଗୋଟେ ଭଲ ପ୍ରସାଦ।
ମୁଁ ସେମିତି କିଛି କରିବା ଆରଥର ତ ପଲଉ ବି କରିଥିଲେ ପଲଉ ଗୋଟିଏ ଚାରି ପାଞ୍ଚ ହଜାର ଲୋକ ପାଇଁ ହେଇଥିଲା ତଥାପି ଅଧହାଣ୍ଡେ ବଳକି ଥିଲା। ଏ ବର୍ଷ ଟିକେ ଭଲ ରୋଷେଇଆକୁ ଡାକି ଭଲରେ ମାନେ ସବୁ ସମାନ ପତ୍ର ଟିକେ ଆଣି ଭଲରେ ରୋଷେଇ କରି ଦେଲେ ଲୋକ ତୁ ଟିକେ ସନ୍ତୁଷ୍ଟ ହେଲେ ଆମକୁ ଭଲ ଲାଗନନ୍ତା ଆଉ।
ଆରେ ହଁ ଗାଁ ଟି ଯାକ ଲୋକ ଚାନ୍ଦା ଦଉଛନ୍ତି। ତ ଆମେ ଯଦି ସମସ୍ତତି କି ନଦବା ଆରଥରକୁ ସବୁ ଚାନ୍ଦା ଦେବାକୁ ପଛା ଘୁଞ୍ଚା କରିବେ। ସେଥିପାଇଁ ଆମର ତ ସବୁ ବର୍ଷ ସେଇଥିପାଇଁ ଭୋଗ ଭାତ କରାଯାଉଛି। ଏଥର ପଲଉ ଟିକେ କରିବା ଆଉ, ଭାତ, ଡାଲମା, ଟିକେ କରିବା ଆଉ କ୍ଷିରି ଟେ କରିବା। ଆଉ ବାକି ମହାପୁରୁଷ ଆମର ପାଖାପାଖି ମାସେ ପର୍ଯ୍ୟନ୍ତ ରହୁଛନ୍ତି। ଦୁର୍ଗା ମେଢ ପାଖରେ ତ ଗଜଲକ୍ଷ୍ମୀ ମେଢ ହଉଛି। ଏମିତି ତ ହଉଛି ସବୁ କିଛି ଆଉ ପରମ୍ପରା ତ ଅଛି ପରମ୍ପରା କୁ ଭାଙ୍ଗିଦବେ ନା କଣ ଆମେ।
ନାଇଁ ସବୁ କିଛି ତ ହଉଛି ମୁଁ କଣ କହୁଥିଲି କି ଏଇ ବର୍ଷ ଆଉ ଦିଟା ମାନେ ମିଶି ସେଇ ବାଲି କଣ କହିଲୁ ମାନେ ସାଂସ୍କୃତିକ ନୃତ୍ୟ ଟିକେ କରି କରିବା ଆଉ ଯୋଉ ମାନେ ଆରଥର ଆମ ଉତ୍ତର ଗାଁ ରେ କେମିତି ହେଇଥିଲା। ମାନେ ହଜାର ଆଠ ଦୀପ ପ୍ରଦାନ କରିଥିଲେ ସେ ସେମିତି କିଛି କରିବା ବୋଲି କହୁଥିଲି ଆଉ।
ଆରେ ହଁ ସେ ସବୁ କଥା ହବା ଆଉ ଘରେ ତ ବାବା ଡାକିଲେଣି। ମୁଁ ଯିବାକୁ ପଡିବ ଆଉ ହଉ ତାହେଲେ ରହୁଛି ହେଲା।
ହଉ ତାହେଲେ ଯା ପଛେଇକୁ କଲ୍ କରିବୁ ଆଉଥରେ ଆଉ ହଁ ଠିକ୍ ଅଛି।